ଆଜ୍ଞା ଶିକ୍ଷକ।
ହଁ କୁହ।
ମୁଁ ଟିକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ଆମର ପଢ଼ାପଢ଼ି ଉପରେ।
କାହିଁକି କ କଣ କୋଉ ପ୍ରକାରିଆ ଅସୁବିଧା ହଉଛି କୁହ ଖୋଲିକି କୁହ?
ଆମର ତ ଟିକେ ପାଠ ପଢ଼ାପଢ଼ି ଉପରେ ଟିକିଏ ଅ ଉଁ ସୁବିଧା ଯେହେତୁ ମିଳେନି ଅଧିକାଂଶ। ମୁଁ ଟିକିଏ ଆପଣଙ୍କୁ ସହିତ ଟିକିଏ ବୁଝିବା ପାଇଁ ଚାହୁଁଛି।
ହଁ ପଚାର କୋ କୋଉ ବିଷୟରେ ବୁଝିବାକୁ ଚାହୁଁଛ ପଚାର?
ତା ଉପରେ ଟିକେ ପଚାରିବା ପାଇଁ ଚାହୁଛି।
ଆଚ୍ଛା ଭାରତୀୟ ଅର୍ଥ ବ୍ୟବସାୟ ବିଷୟରେ ବୁଝିବାକୁ ଚାହୁଁଛ? ଆଚ୍ଛା କଣ ପ୍ରଶ୍ନ ଅଛି, କଣ ପ୍ରଶ୍ନ ଅଛି ପଚାର? କଣ ପ୍ରଶ୍ନ ଅଛି ପଚାର?
ହୁଁ, ଆମର ଉଁ ଉଁ ଜି ଭାରତ ତର ତ ଜାଣିଥବେ ଗ୍ରୋଥ ବହୁତ ଜାଗାରେ କମିଗଲାଣି।
ଆଚ୍ଛା।
ଯହାର ମାତ୍ରାରେ ଆବ ଅନ୍ୟ ଦେଶ କତିରୁ ଆମ ଦେଶର ବହୁତ ମାତ୍ରାରେ ବ୍ୟବସାୟ ଉଁ ଗ୍ରୋଥ ଜିଟି ପି ଯେହେତୁ କମିଗଲାଣି ଆମେ କେମିତି ଆମ ବ୍ୟବସ୍ ସକୁ ଆମେ ବଢ଼େଇ ପାରିବା।
ଆଚ୍ଛା।
ଆପଣ ଟିକେ ବୁଝେଇକି ଟିକେ ମତେ କହିପାରିବେ ଯଦି ଆହୁରି ଭଲ ହବ।
ଆଚ୍ଛା। ଯଉ କହୁଛ ଭାରତର ବୃଦ୍ଧି କମି ଯାଉଛି ଅନ୍ୟ ଦେଶ ତୁଳନାରେ ଆଉ ଆମେ ଅନ୍ୟ ଦେଶକୁ ବି ସେଭଳି କିଛି କିଛି ଜିନିଷ ବିକି ପାରୁନାହିଁ ଏଇଆ ପଚାରୁଛ ତ?
ଆଜ୍ଞା ଶିଖ।
ଆଚ୍ଛା ଏଇୟା କଣ ଆମେ ଦେଖିବାକୁ ଗଲେ। ଦେଖ ସ୍ଵାଧୀନତା ପରେ ଯେତେବେଳେ ଭାରତ ଯେତେବେଳେ ନିଜର ଅଣ୍ଟା ମଜବୁତ କରୁଥିଲା। ସେତେବେଳେ ଆମର ଟେ ତିନୋଟି କ୍ଷେତ୍ର ଥିଲା। ଗୋଟା ହଉଛି ପ୍ରାଥମିକ କ୍ଷେତ୍ର ଯୋଉଟା କି କୃଷି କୁହାଯାଏ। ଗୋଟିଏ ସେକଣ୍ଡ ଦ୍ଵିତୀୟ ହଉଛି ଦ୍ଵିତୀୟକ କ୍ଷେତ୍ର ଯୋଉଟା କି ଆମର ବିଭିନ୍ନ ପ୍ରକାର ଫ୍ୟାକ୍ଟ୍ରିରେ ଯଉ ଜିନିଷପତ୍ର ତିଆରି ହୁଏ ତାକୁ କୁହାଯାଏ। ଆଉ ତୃତୀୟ କ୍ଷେତ୍ର ହଉଛି ସେବା କ୍ଷେତ୍ର। ବୁଝିହେଲାକି, ଭାରତରେ ଯୋଉଠି ଜନସଂଖ୍ୟା ଅଧିକା। ତେଣୁ ଆମ ଦ୍ୱିତୀୟ କ୍ଷେତ୍ର ଯୋଉଠୁ ଅଧିକା ରୋଜଗାର ଦେଉଛି ତେଣୁ ଭାରତ ଦ୍ୱିତୀୟ କ୍ଷେତ୍ରକୁ ମଜବୁତ କରିବା ଦରକାର। କିନ୍ତୁ ଭାରତ ଚାଷ ପରେ ପରେ ସିଧା ତୃତୀୟ କ୍ଷେତ୍ରକୁ ପଳେଇଲା। ତେଣୁ ଦ୍ଵିତୀୟ କ୍ଷେତ୍ର ମଜୁବୁ ଆଛା ହଁ ହଁ ଦ୍ଵିତୀୟ ଖେ ମୁଁ ଟିକେ କହିଦିଏ ମୁଁ ଟିକେ କହିଦିଏ ଦ୍ଵିତୀୟ କ୍ଷେତ୍ କ୍ଷେତ୍ରଟି ଆଉ ମଜବୁତ ହେଇପାରିଲାନି ଯେଉଠୁ ଦ୍ୱିତୀୟ କ୍ଷେତ୍ର ଓୟେ। ଆଁ ଦ୍ଵିତୀୟ କ୍ଷେତ୍ର ଟି ଏତେ ମଜବୁତ ହେଇ ପାରିଲା ନାହିଁ। ଦ୍ଵିତୀୟ କ୍ଷେତ୍ର ମଜବୁତ ହେଇ ପାରିଲାନି ତେଣୁ କଣ ହେଲା ନା ତେଣୁ ଭାରତରେ ଅଧିକ ରୋଜଗାର ଉତ୍ପାଦନ ହେଇପାରିଲାନି। ତେଣୁ ଧୀରେ ଧୀରେ ପଛେଇଗଲା।
ଆମେତ ଅ ଆଁ ବହୁତ ଅସୁବିଧାରେ ଯେହେତୁ ରହିଲୁ। ଆମର କେମିତି ଆମେ କଣ ବଦଳେଇ ପାରିବା? ଆ ଅନ୍ୟ ଦେଶ ଭିତରେ ଆମ ଦେଶ କେମତି ଅଧିକ। ଉଁ ଭଲ ଭାବରେ ଉନ୍ନତମୟ କରିବ।
ଆଚ୍ଛା ତମର ଆଉ କଣ ପ୍ରଶ୍ନ ଅଛି ଏକାଥରେ ତିନୋଟି ପଚାର? ମୁଁ ଟିକେ ଏଇ ଟାଇମ୍ ରେ ଟିକେ ସୁ ସୁ କରିଦିଏ ଟିଏ ପଚାରେ।
ମତେ ତ ଆମର ଜାଣିଥିବ ଆମ ଦେଶରେ ତ ବୋହୁତ୍ ଯୁବ ପିଢି ମାନେ ଯୁବପିଢି ମାନେ ଖରାପ ଅବସ୍ଥାରେ ଏବେ ଯେହେତୁ ଅଛନ୍ତି। ଆମେ କେମିତି ସୁଧାରି ପାରିବା। ଆମ ଦେଶ ତ କେମିତି ଆମ ଦେଶରେ ରହିକି ଆମ ଯୁବପିଢି ମାନେ କେମିତି ରହିକି କାମ କରିପାରିବେ ଆଉ କାମ ଶିଖିପାରିବେ। ବାହାର ଦେଶକୁ ନ ଯିବା ପାଇଁ ଆମେ କେମିତି ବ୍ୟବସ୍ଥାଟା କରିବା। ଯାହା ଫଳରେ କି ଆମ ଦେଶର ଲୋକ ଆମ ଦେସେରେ ରହିକି କେମିତି ଭଲ ବ୍ୟବସ୍ଥାକୁ ଆପଣେଇ ପାରିବେ।
ସେଥିପାଇଁ ପ୍ରାୟତଃ ଯେଗାରେ ଆମେ ବୋହୁତ୍ ଜ୍ଞାନ ଦଉଛୁ। ଆପଣ କିଛି ତାଙ୍କ ବିଷୟରେ କିଛି କହିପାରିବେ କି?
ଅର୍ଥାତ୍ ବର୍ତ୍ତମାନ ଭାରତ‌ ତ ରହୁଛି ଯୋଉଟିର ଭାରତକୁ ଆମେ ପୃଥିବୀ ତୁଳନାରେ ଯୁବା ଦେଶ କହୁ। କାରଣ ଭାରତରେ ପନ୍ଦରରୁୁ ଅ ପଇଁତିରିଶି ବର୍ଷ ମଧ୍ୟରେ ଭାରତର ଷାଠିଏ ପରସେଣ୍ଟ୍ ଯୁବକ ଯୁବତୀ ରହୁଛନ୍ତି। ତେଣୁ ଏମାନେ ସବୁ ହେଉଛନ୍ତି ଲେବର୍ ଫୋର୍ସାଙ୍କ କୁହାଯାଏ। ମାନେ ଶ୍ରମ ଶକ୍ତି ଆଙ୍କୁ କୁହାଯାଏ। ଯଦି ଶ୍ରମ ଶକ୍ତି କି ଆମେ ଉଚିତ୍ କାର୍ଯ୍ୟରେ ନ ଲଗେଉ ତାଙ୍କ ସମ ଶକ୍ତି ନଷ୍ଟ ହେଇଯିବ। ବୁଝିଲେ କି, ଯୋଉଠୁ ଭାରତର ଭାରତର ଦ୍ୱିତୀୟକ କ୍ଷେତ୍ର ଏତେ ମଜବୁତ୍ ନୁହଁ, ତେଣୁ ଭାରତ ତୃତୀୟକ କ୍ଷେତ୍ରରେ ଅଧିକା ଆ ଲାଭ କରୁଛି। ଯଦି ଆମେ ଗୋଟେ ଯଦି ଆମେ ଗୋଟେ ସେଲୁନ୍ କୁୁ ଯିବା ସେଠୁ ଦୁଇରୁ ତିନି ଜଣ କାମ କରୁଛନ୍ତି। ଯଦି ଆମେ ଗୋଟା ଉଁ ଯଦି ଆମେ ଗୋଟା କମ୍ପ୍ୟୁଟର୍ ଦୋକାନ କୁ ଯିବା ସେଠୁ ଦୁଇରୁ ତିନି ଜଣ କାମ କରୁଛନ୍ତି। କିନ୍ତୁ ଯଦି ଆମ ଗୋଟେ ଫ୍ୟାକ୍ଟ୍ରି କି ଯିବା ସେଠି ଶହେରୁ ଦୁଇଶହ ଲୋକ କାମ କରୁଛନ୍ତି। ଯେହେତୁ ଆମ ଦେଶରେ ଫ୍ୟାକ୍ଟ୍ରି ସବୁ ମଜବୁତ୍ ନାହିଁ ତେଣୁ ଆମ ଦେଶରେ ଏତେ ଅଧିକା ଚାକିରି ଉତ୍ପାଦନ ହେଇପାରୁନି ଯଦି ଚାକିରି ଉତ୍ପାଦନ ନ ହେଇପାରୁଛି ଭାରତର ଯୁବଶକ୍ତି, ଶ୍ରମଶକ୍ତି କୁ, ଠିକ୍ ଭାବରେ ଆମେ ଉପଯୋଗ କରିପାରୁନାହିଁ। ଯାହା ଦ୍ଵାରା କି ସେମାନେ କଣ କରୁଛନ୍ତି, ନା ମୋବାଇଲ୍ ଖାଲି ଚଲେଇବେ। ମୋବାଇଲ୍ ଚଲେଇଲେ ନାନାଦି ଖରାପ କାମରେ ସବୁ ଲିପ୍ତ ରହିଲେ, ତାଙ୍କୁ ଯଦି ଆମେ ରୋଜଗାର ଦେଇ ଠିକ୍ ବାଟରେ ନ ନବା ତାହେଲେ ଭବିଷ୍ୟତରେ ଆହୁରି ବିଭିନ୍ନ ସମସ୍ୟା ଦେଖା ଯିବ। ଏହାକୁ ଆମେ ଧ୍ୟାନ ରଖି ଆମ ସରକାରେ ବିଭିନ୍ନ ପ୍ରକାର ପଦକ୍ଷେପ ନଉ ଛନ୍ତି ଯେମିତି କିି ଉଁ ମେକ୍ ଇନ୍ ଇଣ୍ଡିଆ ବୋଲି ଗୋଟାଏ କରିଥିଲେ। ମାନେ ସବୁ ଜିନିଷ ଭାରତରେ ତିଆରି କର। ଯଦି ଆମେ ଭାରତରେ ସବୁ ଜିନିଷ ତିଆରି କରିବା ତାହେଲେ ଆମକୁ ବିଦେଶୀ ସହିତ ନିର୍ଭର ହବାକୁ ପଡିବ ନାଇ। ନା ବିଦେଶୀ ଜି ଜି ବିଦେଶ ସହିତ ନିର୍ଭର ହେବାକୁ ପଡ଼ିବ ନାଇ। ତେଣୁ ଆମେ ତାଙ୍କୁ ବିଦେଶୀ ମୁଦ୍ରା ଆଉ ଦବାକୁ ପଡ଼ିବ ନାଇ ଜିନିଷ କିଣିବା ପାଇଁ। ତେଣୁ ଆମେ ଚେଷ୍ଟା କରିବା ଯେ ଭାରତରେ ବୋହୁତ୍ ଗୁଡେ ଜିନିଷ ଉତ୍ପାଦନ କରିବା ଯାହା ଫଳରେ କି ଆମ ଭାରତର ଲୋକ ରୋଜଗାର ପାଇବେ ଆଉ ଭାରତରେ ତାହା ବିକ୍ରି ହବ। ଏହା ସହିତ ଆମେ ବିଦେଶରେ ମଧ୍ୟ ତାକୁ ବିକିବା ନାଗୀ କି ଆମର ସେଇଭଳି କାର୍ଯ୍ୟ ପନ୍ଥା ଯୋଜନା ସ୍ଥିର କରିବା ଏହା ଦ୍ଵାରା ଆମେ ବିଦେଶୀ ମୁ ଜ ମୁଦ୍ରା ଅର୍ଜନ କରିବା ଯାହାଦ୍ୱାରା କି ଆମେ ତୈଳ ଯେତେବେଳେ କିଣିବା ବିଦେଶରୁ ସେତେବେଳେ ଆମେ ତାକୁ ବିଦେଶୀ ମୁଦ୍ରା ପଇଠ କରିବରେ ଆମକୁ କିଛି ଅସୁ ନିନ୍ଦା ହେବ ନାଇ। ଏ ଏହିପରି ଭାବରେ ଆମ ଭାରତରେ ଏଭଳି ଇଏ ଦୁଇଟି ବଡ଼ ସମସ୍ୟାକୁ ଆମେ ସମାଧାନ କରିପାରିବା।
ଆଉ ଆମର ତ ଜାଣିଥିବେ ଏ ଏ ଶିକ୍ଷକ ଆମ ଦେଶର ବହୁତ ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ଓ ଖଣି ଏବଂ ଅ ନିର୍ମାଣ କ୍ଷେତ୍ରରେ ବହୁତ ଅନ୍ ଅନ୍ତର୍ଭୁକ୍ତ ସରକାରେ।
ହୁଁ ମେକ୍ ଇନ୍ ଇଣ୍ଡିଆ ଭଳି ପଦକ୍ଷେପ ନେଇଥିଲେ ଏହାକୁ କେମିତି ଆମେ କେମିତି ଭଲ ବ୍ୟବସ୍ଥା କରିକି ଆଗକୁ ବଢିପାରିବା। ଯାହାଫଳରେ କି ଆମର ଖଣିଜ ସମ୍ପଦି ଏତିକ ବହୁତୁ ଭଲ ବ୍ୟବସାୟରେ ନାଗି ପାରିବ।
ହୁଁ ଆମ ଖଣିଜ ସମ୍ପଦ କଣ ହଉଛି କି ମୁଖ୍ୟତ ପ୍ରାୟତ ଆମ ଖଣିଜ ସମ୍ପଦ ବାହାର ଦେଶକୁ ଆମ ରପ୍ତାନୀ ହେଇଯାଉଚି। ଆମେ ଲୁହା ଖଣି ଲୁହା ଆଣିକିନା ଆମେ ବାହାରକୁ ବିକି ଦେଇକିନା ଆମେ କିଲୋ ହିସାବରେ ମୂଲ୍ୟ ପାଉଛୁ କିନ୍ତୁ ଯଦି ସେ ଲୋ ଲୁହାକୁ ଆମେ ଯଦି ଉ ବିଭିନ୍ନ ପ୍ରକାର ଫ୍ୟାକ୍ଟରୀରେ ନେଇ ଆମେ ନଅଟ ବିଭିନ୍ନ ପ୍ରକାର ଯନ୍ତ୍ରାକ୍ଷ ତିଆରି କରିବୁ ଯାହାକି ଆମେ ତାର ମୂଲ୍ୟ ହଜାରରୁ ଦି ହଜାରରେ ବିକି ପାରିବୁ। ଯୋଉଟା କି ଆମ କତିରୁ ଚାଇନା ନେଇକିନା କଞ୍ଚାମାଲ ସିଏ ଆମକୁ ବିଭିନ୍ନ ପ୍ରକାର ଜିନିଷ କରି ବିକୁଚି। ଏହା ଦ୍ଵାରା ଆମ ଭାରତର ବହୁତ ପ୍ରକାର କ୍ଷତି ହଉଚି। ଆମେ ଚାହିଁବା ଯେ ଆମ ଭାରତରେ ସମସ୍ତ ଜିନିଷ ଭାରତରେ ହେଇକିନା ଭାରତରେ ତିଆରି ହବା ଦରକାରେ। ଏହିପରି ଭାବରେ ଆମର ଆମେ ଯଉ ପ୍ରାକୃତିକ ସମ୍ପତିକୁ ଆମେ ସଦୁପଯୋଗ କରିକିନା ଆମ ଦେଶର ବୃଦ୍ଧି ଆହୁରି ଘଟ ଟାଇବା ଯାହା ଦ୍ଵାରା କି ଆମର ରୋଜଗାର ସୃଷ୍ଟି ହବ ଯେତଳେ ରୋଜଗାର ଯେତେବେଳେ ଯେତେବେଳେ ରୋଜ ଯେତେବେଳେ ରୋଜଗାର ସୃଷ୍ଟି ହବ ଦେଶରେ ସେତେବେଳେ ଲୋକଙ୍କ କତିକୁ ପଇସା ଆସିବ। ଆଉ ଯେତେବେଳେ ଲୋକଙ୍କ କତିକୁ ପଇସା ଆସିବ ଲୋକ ଖର୍ଚ୍ଚ କରିବେ। ଲୋକ ଯେତେବେଳେ ଖର୍ଚ୍ଚ କରିବେ ବଜାରରେ ସେଇ ଜିନିଷର ଦାମ ବଢିବ ଆଉ ତାର ଉଁ ଲୋକ ମଧ୍ୟ ତାର ମାଙ୍ଗ୍ ଆଉ ଡିମାଣ୍ଡ ମଧ୍ୟ ବଢ଼ିବ ଯେତେବେଳେ ସେଇ ଜିନିଷର ଡିମାଣ୍ଡ ବଢ଼ିବ। ସେତେବେଳେ ଫ୍ୟାକ୍ଟ୍ରିରେ ସେଇ ଜିନିଷ ତିଆରି ହବ ଯେତେବେଳେ ସେ ଫ୍ୟାକ୍ଟିରେ ଯେତେବେଳେ ଜିନିଷ ତିଆରି ହବ। ଫୁଣି ସେଥିରେ ଆଉରି ଲେବର ଦରକାର ହବ ଯେତେବେଳେ ଲେବର ଦରକାର ହବ ଫୁଣି ତାକୁ ରୋଜଗାର ମିଳିବ ଏହିପରି ଭାବେ ଚକ୍ରୀୟ ପଦ୍ଧତିରେ ଭାରତର ଅର୍ ଅର୍ଥନୀତି ରେଖ ପ ସଠିକ ଭାବରେ ଗତି କରି ଆଗକୁ ଲାଭବାନ ହେଇପାରିବ।
ଯାହା ଫଳରେ କି ଆମ ଦେଶର ବହୁତ ଅ ଖଣିଜ ସମ୍ପଦ ଉନ୍ନତମୟ ହେଇପାରିବ। ଆମ ଦେଶରେ ବି ଆମର ବ୍ୟବସ୍ଥା ଯଦି ଆମେ ଯଦି କରିପାରିବୁ। ଅ ବା ବାହାର ଦେଶରୁ ଆଣିକିଣି ତ ଉନ୍ନତିମୟ ହେଇପାରିବ ଆମ ଦେଶର।
ହଁ ଉନ୍ନତମୟ ହେଇପାରିବ କିନ୍ତୁ ଆମେ ଚାହିଁବା ଯେ ଯେମିତି ଅଧିକରୁ ଅଧିକ ଜିନିଷ ଆମରି ଦେଶରେ ତିଆରି ହଉ।
ହୁଁ।
ଆମ ଦେଶରେ ତିଆରି ହବା ଦ୍ଵାରା ଆମରି ଆମ ଲୋକଙ୍କୁ ପ୍ରଥମ କଥା ହଉଛି ରୋଜଗାର ମିଳିବ। ଆଉ ଲୋକଙ୍କୁ ଯୋଉ ରୋଜଗାର ନ ଦେବୁ ମାନେ ଲୋକ ନହେଲେ ଲୋକଙ୍କ କତି ଯଦି ରୋଜଗାର ନହବ ଲୋକଙ୍କ କତି ପଇସା ଆସିବନାହିଁ ଲୋକଙ୍କ କତି ଯଦି ପଇସା ନ ଆସିବ ଲୋକ ପୁଣି ଖର୍ଚ୍ଚ କେମିତି କରିବେ ଲୋକ ଖର୍ଚ୍ଚ କରିବା ଦରକାର ଜିନିଷ ପତ୍ର।
ରୋଜଗାର ଦରକାର ଯେହେତୁ ଆଉ ରୋଜଗାର ନହେଲେ ଆମ ଉଁ ଯୁବ ପିଢି ମାନେ ବେକାରରେ ବୁଲୁଛନ୍ତି।
ହଁ। ତେଣୁ ଯୁବ ଆଚରଣ ତେଣୁ ଯୁବପିଢି ଆଉ ହଁ
ବି ଆଗକୁ ବଢିପାରିବେ।
ହଁ ଆମ ଯୁବପିଢ଼ି ଆଉ ଯୁବ ଶି ଶ-ଶକ୍ତିକୁ ଆମେ ସଠିକ୍ ଧିଶା ଦବା ଦରକାର। ଏଥିପାଇଁ ଆମକୁ ନାନାଦି ପ୍ରକାରର ଯୋଜନା ଆ କାର୍ଯ୍ୟପନ୍ଥା ନବାକୁ ପଡ଼ିବ। ହଁ ଶିକ୍ଷା ଯୋଜନା କାର୍ଯ୍ୟପନ୍ଥା ନାନାଦି ପ୍ରକାର ନବା ଉଚିତ୍।
ଆଉ କେମିତି ଆମର ଅ ଯଦି ଆମ ଅ ପାଖ ଦେଶ ଯେମିତି ଉନ୍ନତମୟ କରିପାରୁଚି ଆମ ଦେଶ ବି କେମିତି ଉନ୍ନତମୟ କରିପାରିବ ଆମେ ନିୟମିତ ହିସାବରେ ଯଦି ଆମ ଦେଶ ଶର ଯଦି କାର୍ଯ୍ୟ କରିପାରିବା ଯାହାଫଳରେ କି ବୋହୁତ ଅ ଲାଭଦାୟକ ଉନ୍ନତମୟକ ହେଇପାରିବ।
ହଁ ଏଇପରି ଭାବରେ ଅନେକ ପ୍ରକାର କାର୍ଯ୍ୟ ପନ୍ଥା ଅଛି ଯାହାକୁ ନବା ଦ୍ଵାରା ଏଁ ଠିକ୍ ଭାବରେ ନବାଦ୍ୱାରା ବିଭିନ୍ନ ପ୍ରକାର ଇଏ ହେଇପାରିବ। ଏଇଥିପ୍ରତି ମଧ୍ୟ ସରକାରେ ଧ୍ୟାନ ଦବା ସହିତ ଆମ ଦେଶର ନାଗରିକ ମଧ୍ୟ ସଚେତନ ହବା ଦରକାରେ ବୁଝିହେଲା କି? ଦେଶର ନାଗରିକ ମଧ୍ୟ ସଚେତନ ହବା ଦରକାରେ। ଏଥିପ୍ରତି ଏଇଭଳି ଭାବରେ କିଛି ଯେ ମୂଳ ଭିତ୍ତିକ ମାନେ ମୂଳ ମୂଳ ପଦକ୍ଷେପ ନବା ଦ୍ଵାରା ଦେଶ ଉନ୍ନତି ହେଇପାରିବ।
ହୁଁ ଯାହା ଫଳରେ କି ଆମର ଯୁବପିଢି ମାନେ ବୋହୁତ ଖୁସି ହେଇପାରିବୁ ଧନ୍ୟବାଦ ଶିକ୍ଷକ।
ଅ ଧନ୍ୟବାଦ ଷ୍ଟୁଡେଣ୍ଟ ଛାତ୍ର। ହୋଉ ମୁଁ ଏବେ ଫୋନଟି ରଖୁଚି ଏଇ ଆମେ କାଲି କଥାହବା। କଲଟି ମୁଁ କରିଥିଲି ବୋଧେ?
ଆଜ୍ଞା।
ହୋଉ ଠିକ୍ ଅଛି।